ହାଲୋ ହାଲୋ।
ହାଲୋ।
ହାଲୋ ଆଉ କେବେ ସନ୍ଧ୍ୟା ଆଉ କେମିତି କଣ କଣ ଚାଲିଛି?
ଭାଇ, ଆଉ ଭଲ? ତମେ ଭଲ ଅଛ?
ହଁ ଭଲ ଅଛୁ। ଆପଣ ବି ଭଲ ଥିବେ ବୋଧେ। ଘରେ ଆଉ ଅଛ-ଅଛନ୍ତି।
ଆମର କଣ ଭାଇ ଭଲ ଆଉ ଓ ମାନେ ବାପା ମାଙ୍କର ଟିକେ ସେମିତି ଦେହ ଖରାପ ବେଳେ ବେଳେ ଟିକେ ରହୁଛି। ବୁଢା ବୁଢୀ ଲୋକ ଆଉ ତ ଜାଣୁଥିବ। କଣ ଆଉ କହିବି?
ହଁ ଟିକେ ଏଜ୍ ହେଇଗଲେ ତ ଦେଖେଇବ। ବିଭିନ୍ନ ପ୍ରକାର ଅସୁବିଧା ଟିକେ ଦେଖାଏ। ବ୍ଲଡ ପ୍ରେସର ହେଲା, କି ସୁଗାର ହେଲା, ଆଣ୍ଠୁ ଗଣ୍ଠି ବ୍ୟଥା ଏଗୁଡାକ ସବୁ ଟିକେ ତ ଦେଖେଇବ ଘରେ। ଘରେ ବି ଆ ମର ବି ବାପା ମା ଟିକେ ଏଜ୍ ଅଛନ୍ତି। ତାଙ୍କର ତ ସବୁଦିନ ସେଇଟା ଟିକେ ଦେଖିବାକୁ ପଡୁଛି। ଆଉ ମଝିରେ ମଝିରେ ଟିକେ ହୁଁ ମେଡିକାଲ ଯିବାକୁ ପଡୁଛି। ଆଉ ସମସ୍ତେ ବୋଲେ ଆଉ କଣ ପଢ଼ାପଢ଼ି କରିକି କଣ କରୁଛନ୍ତି କାମ ଦାମ?
କଣ କହିଲ?
କାମ ତମର ଲାଗିଛନ୍ତି ତ ଯୋଉଟା ବି ହଉ ନିଜର କୌଳିକ ବୃତ୍ତି ହଉ ଯାହାବି ହଉ କାମ କରୁଥିବେ।
ହଁ। ଆଚ୍ଛା ତମେ ମଝିରେ କହୁଥିଲ, ତମେ ଟ୍ୟୁସନ କରୁଥିଲ ବୋଲି। ଚାଲିଚି ନା ବନ୍ଦ କରିଦେଲଣି?
ହଁ ଟିଉସନ୍ ଚାଲିଥିଲା ଏଥର। ତ ତାପରେ ଟିକିଏ ବଲେ ମୋର ନିଜର ବ୍ୟକ୍ତିଗତ କିଛି କାରଣ ହେତୁ ଟିକେ ବନ୍ଦ ଅଛି। ଆରମ୍ଭ ହେଇନାହିଁ। ଦେଖିବା ଟିକେ ନିଜର ଟିକେ ରହିଯାଇଛି ଟିକେ କାମ ଟିକେ। ଆଉ ଛୁଆ ମାନଙ୍କୁ ତ ଟାଇମ ଦେବାକୁ ହିଁ ପଡିବ। ଯେହେତୁ ସକାଳୁ, ଆଉ ସନ୍ଧ୍ୟାରେ ଟିକେ ଟାଇମ ନଦେଲେ ତ ହେବ ନାହିଁ। ସେଇଥିପାଇଁ ଟିକେ ତାପ ରେ ହଁ ଶିକ୍ଷାଟା ତ ଆଜିକାଲି ବହୁତ ପୁରା ଆଗକୁ ତା ମାନେ ନିହାତି ଦରକାର ହେଇ ପଡିଲାଣି। ଆଗରୁ ମଣିଷ ଯାହା ଥିଲା, ଏବେ ତ ଶିକ୍ଷା ଯଦି କିଛି ଜାଣିନି, ସେ କୌଣସି ବି କାର୍ଯ୍ୟ କରିପାରିବନି। ଯେମିତି କି ଧର ହେଲା ବ୍ୟାଙ୍କକୁ ଗଲା, କି କଣ ଗୋଟେ ହେଲା, ଆଜିିକାଲି ଏ ଦେଖୁଛନ୍ତି ତ। ଆପଣବି ଆପଣଙ୍କ ଏରିଆରେ ଦେଖୁଥିବେ। ଯୋଉ ଲୋକମାନେ ଟିକେ ପାଠ ପଢି ନ ଥିବେ ତାଙ୍କର କଣ ସବୁ ଅସୁବିଧା ହଉଛି। ଆଉ ଆପଣ ଇଏ କଣ ଟ୍ୟୁସନ ଫ୍ୟୁସନ କିଛି କରୁଛନ୍ତି କି? ହାଲୋ। ହାଲୋ। ହାଲୋ। ହେଲୋ। ହେଲୋ। ହେଲୋ। ହେଲୋ। ହେଲୋ। ହେଲୋ।
ହଁ ହଁ ହଁ ଭାଇ। ଏବେ ଶୁଭିଲା, ଶୁଭୁଚି? ହଁ ବୋଧେ ନେଟୱାର୍କ ପ୍ରୋବ୍ଲେମ୍ ଟିକେ ହଉଥିଲା। ହଁ କହୁଥିଲି କି ଦେଖ ଦେଖ ଏମାନେ ଯୋଉ ଶି ଶିକ୍ଷା କଥା ଯୋଉ କହିଲ ବୁଢା ବୁଢୀ କଥା କହୁଛି ପିଲାମାନଙ୍କ କଥା ଆମେ ପରେ ଡିସକସନ କରିବା। ଆଲୋଚନା କିନ୍ତୁ ଯଦି ବୟସ୍କ ଲୋକମାନେ ଦେଖିବା ଯୋଉମାନେ ପଢି ଜାଣିନାହାନ୍ତି ଦେଖ। କୋଉ ଗୋଟେ ଜାଗାକୁ ଯଦି ସେମାନଙ୍କୁ ଯିବାର ହଉଛି ଗାଡ ବସ ରେ ଯାଉଥିବେ କୋଉ ଜାଗାକୁ ଯାଉଛି। ବସ ଚିହ୍ନି ପାରୁନାହାନ୍ତି କେତେ ବଡ ଅସୁବିଧାର କଥା କୁହ ଏଇଟା। ଆଁ ସବୁବେଳେ କିଏ ଗୋଟେ ପାଖରେ ଥିବ କି ନା ଥିବ ବୋଲି କଣ ଜରୁରୀ। ତମେ ତାକୁ ପଚାରିବ ଏଇଟା କୋଉଠି ଯାଉଛି ନ ଯାଉଛି ନିଜେ ଯଦି ଦି ଅକ୍ଷର ପଢି ଶିଖି ଶିଖିଥିବେ ନିଜ ସୁବିଧାରେ ଯିବା ଆସିବା କରିପାରିବେ ନା ନାଇଁ ସେଇଟା ଗୋଟେ ରହୁଛି। ତାପରେ ଖାଇବୁ ଜିନିଷପତ୍ର କିଣାକିଣି ଟାଇମରେ ବି ଯୋଉ ଦୋକାନରେ। ସେଇ ତ ବହୁତ ବଡ କଥା ହେଇଗଲାଣି କିନ୍ତୁ ମୁଖ୍ୟ ଜିନିଷ ହଉଛି ଆମର। ବଷ କଥା ଏଇ ସବୁ ଜିନିଷ ଗୋଟେ ଆଉ।
ତାପରେ କଣ ହଉଛି କି ଶିକ୍ଷା ପାଇଁ ଆମେ ଯଦି ଦେଖିବା ଆଜିର ଆଧୁନିକ ଯୁଗରେ ତ ଶି ଶିକ୍ଷା ଟା ଏଇଥିପାଇଁ ଦରକାର ପଡିଗଲାଣି। ଆଉ ତାମାନେ ଏବେ ଯଦି ଆପଣ ପଛରେ ରହିଗଲେ ଆପଣଙ୍କୁ କେହି ତାମାନେ ଏ ଧାଆଁ ଧପଡ ଜୀବନରେ କେହି ଆପଣଙ୍କୁ ବତେଇବା ପାଇଁ ନାହାଁନ୍ତି। ଆପଣଙ୍କ ଘରୁ କିଏ ଜଣେ ବାହାରି ସେ ପାଠ ଟିକେ ପଢିଲା ତ ବାପା ମା ଯାଉଛନ୍ତି ତାହାକୁ ନେଇକି ବାହାରେ ରଖିଦେଲେ ତ ପିଲା ବାହାରେ ପା ପାଠ ପଢିଲା ବାହାରୁ ସବୁ ଶିଖିଲା ସବୁ କଲା ସେ ଆଉ କଣ ଘରେ ରହିଲା ସେ ବାପା ମା ଧରନ୍ତୁ। ସେମାନେ ପାଠ ପଢି ନାହାନ୍ତି ତ ସେମାନଙ୍କୁ ଯଦି କିଛି ଦରକାର ପଡିଲା ପିଲାକୁ ତ ପାଠ ପଢେଇଲେ ତାହାକୁ ନେଇକି ବାହାରେ ରଖିଲେ ସେ ବାହାରେ ରହିଲା ବାହାରେ ଆହୁରି ଅଧିକା ପାଠ ପଢିଲା ପାଠ ତ ପଢିବ ବାଧ୍ୟ ତାର ସବୁ ସୁବିଧା କଲେ। ସେମାନେ ଜାଣନ୍ତୁ ବା ନ ଜାଣନ୍ତୁ ସେ ଯୋଉ ଜିନିଷ ହେଲା ବି ଧର ବ୍ୟାଙ୍କ କାମରେ ଗଲେ। କୋଉ ଗୋଟେ କଣ ଜି ବନ୍ଧା ଗୋଟେ ଆଣିବେ ନା କଣ କରିବେ ସେ ତାଙ୍କୁ କଣ ବୁଝେଇଲା ସେମାନେ କଣ ବୁ ବୁଝିଲେ ସେଇଟା ଗୋଟେ ଧର ଋଣ ଗୋଟେ କଲେ। ତା ବିଷୟରେ ସେମାନେ ବୁଝୁନାହାନ୍ତି। ତ ପିଲା ପାଠ ପଢୁଚି ତ ଯାହା ହେଇଥିବ ହେଇଥିବ ଆସିଲେ ସେ ତାର ଟିକେ ବୁଝିକି କରିବ। ଏମି ଏମିତି ମନୋବୃତ୍ତି ହଉଛି ତାପରେ ହୁଁ।
ତାପରେ ନାଇଁ କି ମାନେ ଦେଖ ମୁଁ ଗୋଟେ ଗୋଟେ କଥା ଏଥିରେ କହିବି ମାନେ ମୁଁ ଯାହା ଅନୁଭବ କରୁଛି କିନ୍ତୁ ମାନେ ଆମ ଆମ କଥା କଣ କହିବେ ମାନେ କିଛି ବର୍ଷ ପୂର୍ବରୁ ଶିକ୍ଷା ଟା ଗୋଟେ ଯୋଉ ଭଳିଆ ଥିଲା ବର୍ତ୍ତମାନ ବହୁତ ପରିବର୍ତ୍ତନ ହେଇଯାଇଛି। ମତେ। କଣ ଲାଗୁଛି ଅନୁଭବ ହଉଛି କି ଆମ ସମୟରେ ସେ ଟାଇମରେ ମାନେ ଆମ କ୍ଵାଲିଟି ମାନେ ଗୁଣବତାର ଗୋଟେ ଥିଲା ପାଠ ପଢାର। ହେଲା ମାନେ ମାର୍କ ଯଦି ବି କମ ଅଛି। ମାନେ କହୁଛି ଠିକଠାକ ଆଉ କାହାର ଯାହାବି ରହୁ କିନ୍ତୁ ପିଲାର ମୁଣ୍ଡରେ ପାଠଟିଏ ରହୁଥିଲା। କିନ୍ତୁ ମତେ ବର୍ତ୍ତମାନ କଣ ଲାଗୁଛି ବର୍ତ୍ତମାନ ପିଲାମାନେ ହଉ କିମ୍ବା ବାପା ମା ହଉ ଅଭିଭାବକ ମାନେ କେବଳ ମାର୍କ ପଛରେ ଗୋଡଉଛନ୍ତି। ହେଲା। ଦେଖୁନାହାଁନ୍ତି ଯେ ପିଲାର ମୁଣ୍ଡରେ କେତେ କି ପାଠ ଅଛି ବୋଲିକି।
ହଁ ଏବେ କଣ ହଉଛି କି ଏବେ କମ୍ପିଟିସନ ର ଯୁଗ ହେଇଗଲାଣି ସେୟା ତାର ପିଲା ପଢୁଛି ତ ମୋର ପିଲା ପଢିବ, ତା ପିଲା ଯଦି ସାଇନ୍ସ ପଢିଲା ମୋ ପିଲା କାହିଁକି ଆର୍ଟସ ପଢିବ। ଏଇ ସବୁ ଯୋଉ ମନୋବୃତ୍ତି ନେଇକି ବାପା ମା କଣ କରୁଚନ୍ତି ପିଲା ଆଗ କଣ ହଉଥିଲା ବା ପା ମା ବି ଜାଣିିନଥିଲେ ପିଲା ଗଲା ସେ ତାର ନିଜର ବୁଦ୍ଧି ବଳରେ ସେ ଧର ଶିକ୍ଷକଟେ ହେଲା ନା କଣ ଗୋଟେ ଆର୍ଟିଷ୍ଟ ହେଲା, ନା କଣ ଗୋଟେ ବେପାର କରିକି ସେ ତାମାନେ ଚଳେଇବାକୁ ସେଇଟା ଚେଷ୍ଟା କଲା ବାପା ମା ତା ଉପରେ ସେତେ ପ୍ରେସର ଦେଇ ପାରୁନଥିଲେ, କାରଣ ସେମାନେ ବି ଜାଣି ପାରୁନଥିଲେ ଆଗକୁ କଣ ଅଛି କଣ ନାହିଁ ପିଲା ପାଠ ପଢ଼ିଚି, ତ ସେ କରୁଚି ତ ତା ସୁବିଧାରେ ସେ କରୁ ଯୋଉଠି ହେଲେ ଦି ପ ପଇସା ଇନକମ କଲେ ଘର ଚଳେଇବା ସେଇ ସୁବିଧା ଥିଲା। ଆଜିିକାଲି କଣ ହଉଚି ବାପା ମା ବୁଝନ୍ତୁ ବା ନ ନ ବୁଝନ୍ତୁ, ପରିବେଶକୁୁ ଦେଖିକି ସେମାନେ କହୁଚନ୍ତି ତା ପିଲା ଯଦି ପାଠ ପଢିଲା ଭଲ ଲୋ ମୋ ପିଲା କାଇଁ ପଢିବନି। ତ ଆଜିର ଶି କ୍ଷାର ସେଇ ବୋଝ ବି ଏବେ ଶିଶୁ ଉପରେ ଏମିତି ଭାବରେ ପଡ଼ିଗଲାଣି ଏବେ ଦେଖନ୍ତୁ ଆମେ ଆ ମେ ପାଠ ପଢିଲା ବଳକୁ ଆମକୁ ସାତ ବର୍ଷ ନା କେତେ ହେଲେ ଯାଇକି ସ୍କୁଲ୍ ରେ ଆମର ଆଗ ଦେଖୁଥିଲେ ଗୋଟେ ନର୍ମାଲି ଦେଖା ହଉଥିଲା ଯେ କାନକୁ ହାତ ପାଉଚି ନା ନାହିଁ। କାନକୁ ଯଦି ହାତ ପାଇନାଇଁ ତ ସ୍କୁଲ୍ ରେ ଆଡମିସନ୍ ଦିଆଯିବ ନାହିଁ। ଏଇଟା ଗୋଟେ ଥିଲା ଗୋଟେ ଆଗରୁ। ଆଗ କାନକୁ ହାତ ପାଇବ ତାପରେ ଯାଇକି ସ୍କୁଲ୍ ରେ ମୋ ନିଜ କଥା ନିଜ ଅନୁଭୂତି। ତାପରେ ଯାଇକି ସ୍କୁଲ୍ ରେ ଯିବେ ତାମାନେ ଯେ ଆର ନାଁ ଲେଖା ଯିବ। ଗୋଟେ ନର୍ମାଲି ଗୋଟେ ଥିଲା ଆଗରୁ। ଏବେ ତ ଏବେ ଛୋ ଟ ଛୁଆଙ୍କର ଆପଣଙ୍କର ଏରିଆରେ ବି ଦେଖୁଥୁବେ। ଅଙ୍ଗନବାଡି ଖୋଲିଗଲା। ଶିଶୁ ମନ୍ଦିର ଅଛି। ହୁଁ
କିନ୍ତୁ ଏବେ ଦେଖ ଇଂଲିଶ ମିଡିୟମ୍ ସ-ସ୍କୁଯ ଯାକରେ ବି ହଉ ମାନେ ପିଲା ଗୋଟେ ବର୍ଷ ଦି ବର୍ ଷ ଖାଲି ଚାଲି ଜାଣିଥିବ ସିଏ ସ୍କୁଲ୍ ଯାଉଛି। ଆଁ, ସେଇ କଥା ପରା। ତୁ ଗୋଟେ ଜିନିଷ ବି ଏଇଟା ବି ଗୋଟେ ହଉଚି ଯେ ଦେଖ ବାପା ମା ଅନ୍ୟ ପିଲାମାନଙ୍କ ତୁଳନା କରିକି ସେମାନେ କ-ପିଲାଙ୍କ ଉପରେ ପ୍ରେସର୍ ପକଉଚନ୍ତି। କିନ୍ ସେଥିରେ ଅସୁବିଧା ଟା ହଉଚି ପିଲାମାନେ ପ୍ରେସର୍ ଯୋଗୁ ସେମାନେ ପାଠ ବୁଝିବାକୁ ଆଉ ଯାଉନାହାନ୍ତି। କେମିତି ଘୋଷା ଘୁସି କରିକି ମୁଁ ମାର୍କ ନେଇ ଆସେ, ହେଲା ସେମାନଙ୍କର ମାନେ ମୂଳଦୁଆ ସେ ସେ ଷ୍ଟ୍ରଙ୍ଗ ପଛେ ନଥାଉ କିନ୍ତୁ ଘୋଷା ଘୁସି କେମିତି କଣ କରିକି ମାର୍କ ସେମାନେ ନେଇ ଆସୁଚନ୍ତି। ମାର୍କ ଯେହେତୁ ସମସ୍ତେ ମାର୍କ ପଛରେ ଗୋଡେଇଚନ୍ତି। କିନ୍ତୁ ଏଥିରେ ମୁଁ ଭାବୁଚି କିଛି ଲାଭ ନାହିଁ ସେ, ମୁଁ ଭାବେ କି ଗୁଣ ବ ସେଟା ଅଧିକ ରହିବା କଥା।
ହଁ କାଇଁକି ମଣିଷ ଯାହାବି ଶିଖିବ, ସେଇ ଶିକ୍ଷାକୁ ନେଇକି ସେ କାଲି ତାର ଯାହା ବିି ଆରମ୍ଭ କରିବ ଯୋଉ ଜିନି ସେତ ଭବିଷ୍ୟତକୁ ସେ ଗଢିବ ନା। ସେ ଧର ଆଜିକାଲି କଣ ହେଲି କମ୍ପିଟିସନ ଆକା ହଉଚି, ତାପରେ ଏବେ କୋଚିଙ୍ଗ ଗୁଡା ଖୋଲି ଯାଉଚି। ଶଅ ଶଅ କୋ ଚିଙ୍ଗ ସେମାନେ କଣ କହୁଚନ୍ତି, ଆଗ ସେତେ ପାଠ ବି ନଥିଲା ଲୋକ ସେତେ ଶିଖି ଏତେ ତାପରେ ନଥିଲେ ତା ମାନେ ନୁହଁ ଯେ ଭାରତର ତ ଅଳ ବହୁତ ଗୁଡେ ଶାସ୍ତ୍ର ତ ଆଗରୁ ଲେଖା ହେଇଚି ରାମ ମାଣ ଲେଖା ହେଇଚି। ମହାଭାରତ ଲେଖା ହେଇଚି। ଆର୍ଯ୍ୟଭଟ୍ଟ ସେ ଗଣିତ, ବରାମିର ତାଙ୍କର ତ ବାହାର କରିଚନ୍ତି। ଭାରତରେ ଭିତ ଶୂନ ର ଆବିଷ୍କାର ହେଇଥିଲା। ଯୋଉଟା ଆମର ଗଣନ ସଂଖ୍ୟାରେ ଯାଉଚି। ଏକ ରୁ ନଅ ପର୍ଯ୍ୟନ୍ତ ଥିଲା ଶୂନ ର ଆବିଷ୍କାର ଭାରତ ରେ ହେଇଯାଇଚି। ସେଇଟା ବଡ କ ମୁଁ କଉନି ଯେ ଶିକ୍ଷା ଟା ନଥିଲା। ଶିକ୍ଷା ହଁ ହାଲୋ ହାଲୋ ଶୁଭାଗଲା।
ହଁ ହଁ ହଁ ଏବେ ଶୁଭା ଗଲା।
ହୁଁ। ହଁ ତ କଣ ହଉଛି ଆଗ ଭାରତର ଆମର ଯୋଉ ମୁନି ଋଷି ଥିଲେ ସେ ବେଦ ବ୍ୟାସ ହୁଅନ୍ତୁ ମହର୍ଷି। କିମ୍ବା ବାଲ୍ମିକି ଯୋଉମାନେ ବି ଲେଖିଥିଲେ ଏତେ ବଡ ବଡ। ପୁରାଣ ଲେଖିଛନ୍ତି ସେମାନେ କଣ ମୁଁ କହୁଛି ତାଙ୍କର ଆଧ୍ୟାତ୍ମିକତା ଦିଗକୁ ନେଇକି ସେମାନେ ଲେଖି ଛନ୍ତି ତାମାନେ ପାଠ ଟା ଥିଲା। ତ ସେତେବେଳେ କଣ ହଉଥିଲା ଗୁରୁକୁଳ ଶିକ୍ଷା। ତ ଶିଶୁ ଯାଉଥିଲା ସେଠି ରହୁଥିଲା ତାଙ୍କର ସେବା କରୁଥିଲା ତାଙ୍କୁ ଖାଇବା ପିଇବା। ବାକୁ ଦେଇକି ଯେମିତି ଅଛି ଗୋଟେ ଶ୍ଳୋକ ଗୀତା ରେ। ପ୍ରଧାବାନ ଲୋଭତେ ଜ୍ଞାନମ୍ ତଦ୍ଭିଦମ୍ ପ୍ରଣିପାତେନ ପରି ପ୍ରସରେଣ ସେବାୟ ଗୁରୁଙ୍କ ଙ୍କରୁ ଯଦି ଆମକୁ ଜ୍ଞାନ ଗ୍ରହଣ କରିବାର ଅଛି। ତ ସେଇ ଦୃଷ୍ଟିରେ ଆମେ ତାଙ୍କୁ ସମ୍ମାନ ଦେବା ଦରକାର ତାଙ୍କର ସେବା କରିବା ଦରକାର ତା ସହିତ। ତାହାଙ୍କୁ ପ୍ରଶ୍ନ ବି ପଚାରିବାର ଅଛି ଯେ ଆମ ମନରେ ଥିବା ପ୍ରଶ୍ନ ଯଦି ଆମେ ପଚାରି ବାନି ତ ଗୁରୁ କଣ କହିବେ। ଏଇଟା ଗୋଟେ ଗୁରୁକୁଳ ଶିକ୍ଷାର ଗୋଟେ ଥିଲା ଆଉ ଆଜି। ର ତ ଏଇ ଆଧୁନିକ ଯୁଗରେ ଏବେ ତ ନା ଗୁରୁ ଶିଷ୍ୟ ର ସମ୍ପର୍କ ଅଛି। ଏତିକି ରହି ଯାଇଛି ଯେ ସୀମିତ। ଟଙ୍କା ପଇସାରେ ରହିଯାଇଛି ଯିଏ ଯେତିକି ପଇସା ଦେଲା ସେ ପିଲାକୁ ସେ ଗୁରୁ ବି ଅଧିକା ତାହାକୁ ଦେଲା। ତାକୁ ତା ଘରକୁ ଯାଇକି ତାହକୁ ପଢେଇଲା ତାହକୁ ଆଉ। ଦି ଘଟା ସେମିତି ଆପଣଙ୍କ ଏରିଆରେ ବି ଏମିତି ଦେଖା ଯାଉଥିବ ଲୋକ ଲୋ
ହୁଁ ହୁଁ ହୁଁ ହୁଁ ଆସୁଛି ଆସୁଛି ଆସୁଛି ଆସୁଛି କିନ୍ତୁ ମୁଁ ଦେ ଖୁଚି ପିଲାମାନେ ଦିନକୁ ଦିନ ନା ପାଠ ପଢା ପ୍ରତି ବି ଏତେ ଆଉ ମାନେ ନିଜର। ମନ ଦଉନାହାନ୍ତି ମୁଁ ମୋ ନିଜ ଘରେ ଦେଖୁଛି ଉଁ ମାନେ। ମୁଁ ଯୋଉ ବୟସରେ ମୁଁ ସ୍କୁଲ ଯାଉଥିଲି ମୁଁ ଯୋଉ ବୟସରେ ସେଇ କ୍ଲାସ ରେ ଥିଲି କିନ୍ତୁ। ଆମ ଘରେ ମୋ ପରିବାର ଭିତରେ ପିଲାମାନେ ସବୁ ଅଛନ୍ତି ମୋର ଯେତିକି ସେ ଟାଇମ ରେ ମୋର ମାନେ ନଲେଜ ମୋର ଥିଲା। କିନ୍ତୁ ପିଲାମାନଙ୍କର ନାହିଁ। କାହିଁକି ରହୁନି? ପିଲାମାନଙ୍କର ଆଉ ମାନେ ପାଠ ପଢା ପ୍ରତି ମନୋଭାବ ଆଉ ନାହିଁ ସେତେ ବେଳକୁ ଆମ ପାଖରେ ନା ମୋବାଇଲ ଥିଲା। ନା କଣ ଥିଲା। କିଛି ନଥିଲା। ଆମେ କେବଳ ପାଠ ପଢୁଥିଲେ। ଯେତେବେଳକୁ ଆମକୁ ନୂଆ ବହି ମିଳୁଥିଲା ସ୍କୁଲ ରେ କେତେ ଖୁସି ଲାଗୁଥିଲା। ମାନେ ମୁଁ ମୋ ବ୍ୟକ୍ତିଗତ କଥା କହୁଛି। ଯେତେବେଳେ ସ୍କୁଲରେ ବହି। ମିଳିବ ନା ମୁଁ ଆମୂଳ ଚୂଳ ପଢିନେବି ଫାଷ୍ଟ। ହେଲା କଣ ଅଛି କଣ ନାହିଁ କିନ୍ତୁ। ତାପରେ ଚିତ୍ର ଥିବ ଏସବୁ ଭିତରେ ଗୋଟେ ଖୁସି ନୂଆ ବହି ମିଳିବାର। ଖୁସି ମୁଁ ଏ ମୁଣ୍ଡରୁ ସେ ମୁଣ୍ଡ ପଢିନେବି। କିନ୍ତୁ ମୋ ପରିବାର ଭିତରେ ମୁଁ ଦେଖୁଛି ପିଲାଙ୍କୁ। ସେମାନଙ୍କୁ ପଢିବାକୁ ବାରମ୍ବାର, ବାରମ୍ବାର କୁହାହବା ସତ୍ତ୍ୱେ ବି, ସେମାନଙ୍କର ପାଠ ପଢା ପ୍ରତି। ଇଚ୍ଛା ଆସୁନି କାହିଁ କହିଲ ପାଖରେ ମୋବାଇଲ ଅଛି ମୋବାଇଲ ରେ ଗେମ୍ ଖେଳିବେ। ଦେଖିବେ ଆଉ ପାଠ ପଢାକୁ କାହିଁକି ଇଛା ହବ ସେମାନଙ୍କର।
ଆଜି କାଲି ଏଇଟା ବି ଗୋଟେ ସମସ୍ୟା ହେଇଗଲାଣି ଆମେ ତା ମାନେ। କଣ କରୁଥିଲେ ଆମେ ଟିକେ ଖେଲୁଥିଲେ। କିଛି ଗୋଟେ ଜିନିଷ ତମାନେ ଫିଜିକାଲି କରୁଥିଲେ ଯୋଉଟା ଶାରୀରିକ ପରିଶ୍ରମ ଦୌଡା ଦୌଡି କଣ ଗୋଟେ ଏମିତି। ଥିଲା ଆାଜିକାଲି ତ ମୋବାଇଲ ଇଣ୍ଡୋର। ଗେମ୍ ହେଇଗଲା ତା ମାନେ ଘର ଭିତରେ ସେମାନେ ବସିଲେ ଘଣ୍ଟା ଘଣ୍ଟା ଧରିକି ସେ ମୋବାଇଲୁ ଦେଖିଲେ ଅଲଗା ଲୋକ ମାନେ କଣ କଲେ ତାକୁ ନେଇକି ସେଇ ଜିନିଷ। ତାଙ୍କର ମୁଣ୍ଡ ଭିତରେ ରହୁଛି ଆଉ ଏଇଟା ବି ଶିକ୍ଷା ଦିଗରେ ବି ବହୁତ। ଗୋଟେ ତମାନେ ବାଧା ପକଉଛି ଆଉ ପକେଇବ ବି ଏରା। ତରେ ବି ପକେଇବ ଶିକ୍ଷା ଯେତେ ଆଗକୁ ଯାଉଛି ଶିକ୍ଷ କ୍ଷିତ ସେତେ ବାହାରୁଚନ୍ତି ତା ସହିତ ଏସବୁ ଜିନିଷ ଆମ ନିଜ ଶାରୀର ପାଇଁ ବି ପ୍ରୋବ୍ଲେମ୍ ପକାଉଛି। ଆମେ ଯଦି ବାହାରକୁ ଯିବା ନି। ବୁଲିବା ନାହିଁ ଦେଖିବାନି ତ ଆମେ ଜାଣିବା କଣ ବହିରେ ଯାହା ଲେଖା ହେଇଛି ଗୋଟେ ଜିନିଷ। ବାହାରେ ଦେଖିଲେ ଜାଣିବା ହଁ ଏଇଟା ଆକ୍ଚୁୟାଲି ଏଇ ଜିନିଷ ଏମିତି ହଉଛି ଆଉ ଯଦି ବାହାରକୁ ଯିବା ନାହିଁ ତ ସେ ଜିନିଷ ଆମେ ଜାଣି ବି ପାରିବା ନାହିଁ ଏମିତି ହିଁ ହବ। ସେ ଯାହା ବି ହଉ। ତ ଶିକ୍ଷାର ଗୁରୁତ୍ୱ ତ ରହିଛି ଆଉ ରହିବ। ସେ ଯେ କୌଣସି ଦିଗ ରହୁଛି। ହଉ ହଉ ଠିକ ଅଛି ଆଜି ପାଇଁ
ହଉ ଭାଇ ପୁଣି କଥା ହବା ଆଉ ହଁ ହଁ ହଁ ହଁ ହଉ।